କଣ କରୁଚନ୍ତି।
ଆପଣ କଣ କରୁଚନ୍ତି। ମୁଁ ଏଇ ଚା ପିଉଚିତ ଆପଣ କଣ କରୁଚନ୍ତି।
ଏମିତି ବସିକି ମେଘ ଦେଖୁଛି। ଆପଣଙ୍କଆଡ଼େ ବର୍ଷା ପକଉଚି।
ହଁ ଏଠି ତିନି ହେଲାଣି ମେଘ ଏଇଠି ହେଇଚି।
ଓ ହୋ ପୁରା ଲାଗିକି ରହୁଚି ଆମ ଆଡେ। ସେ ଟିକେ ବି କମୁନି।
ଆପଣଙ୍କ ଘର କୁ କୁଆଡେ କି?
ଭୁବନ।
ଆଛା ଭୁବନ ଆଛା ଆଛା।
ଆପଣଙ୍କର।
ଭୁବନେଶ୍ବର ଭୁବନେଶ୍ଵର ଭୁବନେଶ୍ଵର।
ଅଁହଁ।
ଏପଟେ ବର୍ଷା ହଉଛି ତ ମାନେ ମୋର ଗୋଟେ ଛୁ ଛୋଟ ଛୁଆ ଅଛି ତାକୁ ସ୍କୁଲ ଛାଡି ଧିଆକୁ ଗଲି ତିନି କିଲମିଟର ତାପରେ ଆସିଲି।
ହୁଁ ହୁଁ କେତେ ବର୍ଷର ଆପଣଙ୍କ ଛୁଆଟା କି।
ଏଇ ଛଅ ବର୍ଷ ହେଲା। ମୁ ରାତି ରେ ବି ଚା ପିଉଚି। ଆଉ ପାଗଟା ତ ଭଲ ନାହିଁ ଆଉ। ଝିଅଟେ।
ହୁଁ ହୁଁ ଖାଇସାରିଲାଣି ଆପଣଙ୍କ ଯିବା।
ସେ ସ୍କୁଲ ଯାଇ ସାରିଲାଣି ନା ସେ ତାକୁ ଗୋଟେ ଫଳ ଦ ପରୀକ୍ଷା ଅଛି ମ୍ୟାଥ ପରୀକ୍ଷା ଗଣି ଗଣିତ ପରୀକ୍ଷା।
ପଢ଼ିକି ଯାଇଚି। ପୁଅ ଏକ ଏକେ କ୍ଲାସ୍ ବି ହେଇନି। ୟୁ କେଜି।
ହଁ ହଁ । ମୁଁ ପଢୁଚି ମୁଁ ଏବେ ପ୍ଲସ୍ ଟୁ ଫାଷ୍ଟୟିଅର ମାନେ ପ୍ଲସ୍ ଟୁ ଆଡମିଶନ୍ କରିବି।
କୋଉଠି ଭୁବୁନ ରେ ଭୁଭୁ ଭୁବନ ରେ।
ନାଇଁ ନାଇଁ ମଠକରଗୋଳା।
କୋଉଠି।
ମଠକରଗୋଳା।
ନଖେଥର ଗଡା
ମଠ
ମଠଖରୋଗୋ ଏଇଡ଼ା ମାନେ କୋଉ ଇନି ଢେଙ୍କାନାଳ ଜିଲ୍ଲାର।
ହୁଁ ହୁଁ।
ଓହୋ ମାନେ କଣ ପଡ଼ିବେ ସାଇନ୍ସ ନା ଆର୍ଟସ୍। ଆଚ୍ଛା ଆଚ୍ଛା।
ତାମାନେ ଏବେ ସ୍କୁଲ ସରିଲା। ଆପଣଙ୍କ ଘରେ ଆଉ ସବୁ କିଏ କିଏ ଅଛନ୍ତି। ସ
ଏଇ ସକାଳୁ ମୁଁ ଖାଇଥିଲି ମ୍ୟାଗି।
ହଁ।
ଆଜ୍ଞ ଆମ ଘରେ ଏକୋଇଶି ଜଣ ମେମ୍ବର। ହଁ ଆଉଗୋଟେ ଆମର ଜଏଣ୍ଟ ଫ୍ୟାମିଲି।
ଅଛ ନାଇଁ।
ହଁ ହଁ ନାଇଁ ମୋ ବାବା ଚାରି ଭାଇ। ଆଉ ଚାରି ବ ଜଣ କହିବାକୁ କହିଲେ ମୋ ବାବା ମୋ ମାମା ତିନି ବଡ଼ ବାପା ତିନି ବଡ଼ ମା। ଆଉ ଆମେ ଛଅ ଉଣୀ ପାଞ୍ଚ ଭାଇ ଜେଜେବାପା ଜେଜେମା। ଦି ଭୋଉଣୀ ଆମର କେବଳ ବାହା ହେଇଛନ୍ତି ଆଉ ଉଣେଇଶି ଜଣ ଅଛନ୍ତି।
ଆଉ ତ ଆପଣ ସେ ସେଇ ସେଇଠି ଫୋନ୍ ରେ କଥା ହେଇଯିବେ ହେଇଯିବ ଆଉ।
ହଁ ହଁ ନାଇଁ ନାଇଁ ଉଁ ଏ ଆମର ଦିଇ ଜଣ ବାହା ହେଇଚନ୍ତି, ଆଉ ଉଣେଇଶି ଜଣ ଭିତରୁ ତିନି ଜଣ ଝିଅ ମାନେ ଦିଜଣ ଝିଅ ବାହା ହେଇଚନ୍ତି ଦିଜଣ ଝିଅ ଜବ୍ କରୁଛନ୍ତି ତିନି ଜଣ ପୁଅ ଜବ୍ କରୁଛନ୍ତି। ଆମେ ଏବେ ଘରେ ସମୁଦଏ ଅଛୁ ଚାରି ଜଣ।
ଏବେ ଚାରି ଜଣ ଘରେ ଅଛନ୍ତି।
ମାନେ ଝିଅ ମାନେ ଛୁଆ ଚାରିଜଣ ଏଗାର ଜଣରୁ ଛୁଆ ଚାରି ଜଣ ଅଛନ୍ତି। ଆଉ ସମସ୍ତେ ଅଛନ୍ତି ବାବା ବଡ ବାବା ସେମାନେ ସମସ୍ତେ ଅଛ
ହୁଁ ହୁଁ।
ମାମା ଏବେ ଡିଉଟି ଗଲେ।
ନନା କଣ କରନ୍ତି।
କୋର୍ଟରେ ସୁପରଭାଇଜର୍ ଅଛନ୍ତି।
ବାବା।
ବାବା ପୋଲିସରେ ଅଛନ୍ତି ଯୋଉ ହୋମ ଗାର୍ଡ। ନାଇଁ ନା ଗୃହ ରଖି ସେ ଅଛନ୍ତି।
କଣ ନାହିଁ ଆଛା ହୋମ ଗାର୍ଡ।
ଅଁ ହଁ।
ଆଛା ଆଛା ଆଉ ତମ ଘରେ ମାନେ ଏ ବହୁତ ଗୁଡେ ରୁମ ଥିବ ତାହେଲେ। ମାନେ ଏତେ ଲୋକ ଅଛନ୍ତି ମାନେ?
ହଁ ଆମର ପୁରା ଲାଗି ଲାଗି ଘର ମାନେ ପୁରା ୟୁ ଟାଇପ ର। ମଝିରେ ଗୋଟେ ବାଟ ଚାରିପଟ ଘର।
ଓ ମାନେ ମଝିରେ ଅଗଣା।
ହଁ ଆଉ ଆମ ଘରଠୁ ଆମ ଗେଟ ଯେହେତୁ ଚାରି ଭାଇ ବଡ ଜାଗା। ଆମ ଘରଠୁ ଆମ ଗେଟ୍ ଟା ହଉଚି ଦୁଇଶହ ମିଟର।
ଆଛା ଆପଣ ଯେତେ ମାନେ ତମର ଏ ଯୋଉ ଘରେ ରୋଷେ ସେଇ କେମିତି ହୋଏ। ମାନେ ସମସ୍ତେ ମିଶିଯ ଗୋଟେ ରୋଷେଇ ନା ସମସ୍ତଙ୍କ ରୁମରେ ଅଲଗା ଅଲଗା ରୋଷେଇ।
ଅଲଗା ଅଲଗା ରୋଷେଇ ବଟ ଏକାକି ଖାଉଚନ୍ତି। ମାନେ ମିଶିକି ଖାଉଛନ୍ତି ଆଉ।
ମାନେ ରୋଷେଇ ସବୁ ପରିବାରର ଅଲଗା ଅଲଗା।
ଅଲଗା ଅଲଗା ଚାରି ଜଣଙ୍କର ଚାରିଟା ରୋଷେଇ ଘର।
ହଉ କିନ୍ତୁ ଖାଇଲା ବେଳେ ଗୋଟେ ଜାଗାରେ ସେ ବସିବେ।
ଏକା ହଁ ଜଣ ଆମେ ଛୁଆ ଖାଇଲା ବେଳେ ଏକାଠି ହେଇ। ବଡ ବୋଉ ହେରିକା ବୋଉ ହେରିକା ଥିଲା ମା ଏମାନେ ଏକାଠି ହେଇ ଜେଜେବାପା ବଡ ବାପା ସେମାନେ ଏକାଠି ଭାଇ ହେରିକା ଏକାଠି ଏମିତି ଆଉ।
ଆଉ ତାହେଲେ ସେମିତି ହେଲେ ତ ବହୁତ ବଢିଆ ହଉଥିବ ଯେ ଯାହା ଘରେ ଯିଆ ସେଇ ସେଥିରେ ମିଶିକି ସବୁ ଖାଉଥିବେ ନାଇଁ ମାନେ ବହୁତ ଆଇଟମ ହେଇଯାଉଥିବ।
ହଁ ହଁ ନିହାତି ସେ ଗୋଟେ ଜାଗାରେ ଗୋ ଗୋଟେ ଜାଗାରେ ରୋଷେଇ କଲେ କଣ କହିଲ ଟିକେ ପ୍ରୋବ୍ଲେମ୍ ନାଇଁ?
ହଁ ମାନେ ଯୁକ୍ତି ହବ ଝଗଡା ହବ।
ହଁ ହଁ।
ଆଉ ତାପରେ ଏତେ ଲୋକ ରୋଷେଇ କଲା ବେଳକୁ ମାନେ ଖାଇଲା ବେଳକୁ ସମସ୍ତଙ୍କର ଗୋଟେ ଗୋଟେ ତରକାରୀ ହେଲେ ବହୁତ ପ୍ରକାର ହେଇଯାଉଥିବ ନାଇଁ?
ହୁଁ ହୁଁ ନିହାତି।
ବଢ଼ିଆ ଆଉ।
ଆ ଜଏଣ୍ଟ ଫାମିଲି ଯେତେ ଭଲ ସେତିକି ଖରାପ ବି? ଟିକେ ଟିକେ କଥା ଟିକେ ଟିକେ କଥାରେ ମାଡ ଗୋଳ।
ହଁ ଟିକେ କଥାରେ ଆମେ ରହୁଥିଲୁ ଯା ମୁଁ ଯେ କଲେଜରେ ପଢୁଥିଲି ମୋ ପଛପଟ ଗୋଟେ ଫ୍ୟାମିଲି ରେ ଥିଲେ। ସେମାନଙ୍କ ସେମିତି ବହୁତ ବଡ ପରିବାର ଭିତରେ ଥାନ୍ତି ବଢିଆ ଖୁସିରେ ଥାନ୍ତି। ଥିବେ ଥିବେ ଆମେ ଦେଖିବୁ ସମସ୍ତେ ଆସିକି ଘର ବାହାରେ। ପୁରା ହୋ ହାଲା ହଉଥିବେ ଗାଁ ଭଳିଆ ମାନେ ପୁରା ମାନେ ସିରିଏସ ପୁରା ମାଡୋ ଗୋଳ ହେଇଯାଉଛି ଆମେ ଡରିଯାଉ ଆମ କଣ ହେଇଗଲାକି ଆଙ୍କର? ହୁ ତ ସଉଠି ହେଇ ଯାଏ।
ତ ଦି ଦିନ ଯାଇନ ପୁଣି କଥା ହେବେ କିନ୍ତୁ ଲାଗିଯାଆନ୍ତି ଆଉ।
ହଁ। ଯାହା ହଉ ମିଶିକି ରହିଛନ୍ତି ସେଇଟା ବି ତ ଗୋଟେ ବଡ କଥା।
ହଁ ହଁ ଆମର ଏତେ ସେମତି ମାନେ ଜାଣ ବଡ ବୋଉ ବୋଉ ହେରିକା ମାଡର ଲାଗିବେ ସେ ଆମର କିଛି ନାହିଁ। ସେମାନେ ଦି ଜଣ ପାଟି ନ ଫିଟାନ୍ତୁ ଆମେ ସମସ୍ତଙ୍କ ସହ ପାଟି ଫିଟେଇବୁ। ଏତି ଏମିତି ଜଣ ଜଣଙ୍କ ଘରେ ଥାଆନ୍ତି ନା ଆମେ ମାଡର ଲାଗିଲୁ ତାଙ୍କ ତାଙ୍କ ଘରକୁ ଯୁବୁନି ତାଙ୍କ ସହ ପାଟି ଫିଟେଇବୁନି ଆମର ସେମିତି ନାହିଁ। ଯିଏ ଯିଏ ମାଡ ଲାଗିଲେ ସିଏ ତାଙ୍କର ପାଟି ନ ଫିଟାନ୍ତୁ କିନ୍ତୁ ଆମେ ଫିଟେଇବୁ।
ଆଉ କଣ କରିବ ଗୋଟେ ଜାଗାରେ ମିଶିକି ରହୁଛ ମାନେ ସେମିତି ଜଗିଲି ତ ବସି ହବନି ନା ପୁଣି ମିଶିିବାକୁ ତ ପଡିବ। ଖୁସି କେମତି ରହିବ ନହେଲେ ଖୁସି ରହିବାକୁ ତ ପଡିବ ନାଇଁ?
ଆଜ୍ଞା ଆପଣଙ୍କର କେତେଟା କଲ୍ ହେଇସାରିଲାଣି କି?
ସେଇଟା ଆମେ କହିବାନି ଶୁଣନ୍ତୁ ଆଉ ଗୋଟେ କଣ କହୁଥିଲି ଆପଣ ମ୍ୟାଗି ଆଜି କଣ ପରିବା ପକେଇ ବନେଇଥିଲେ?
ନା ନା ମୁଁ ଖାଲି ମ୍ୟାଗି ଆଳୁ ପକେଇକି ଆଳୁ ଆଉ ଟମାଟୋ ପକେଇକି କରିଥିଲି।
ଆଉ ଭା-ଆ ମ୍ୟାଗି ମସଲା?
ଆଜ୍ଞା ଆପଣଙ୍କ ଆଜ୍ଞା ଆପଣଙ୍କ ଝିଅ କଣ ଖାଇକି ଗଲେ?
ମୋ ଝିଅ ମୋ ଝିଅ କିଛି ଖାଇନି ଖାଲି ଗୋଟେ ଆପୁଲ ଟେ ନେଇକି ଗଲା ତାର ଏଇ ପରୀକ୍ଷା ତ। ଜଲଦି ପଳେଇ ଆସିବ ତାର ସକାଳୁ ଉଠିକି
କଣ ଦିଟା ଖାଇବାକୁ ଦେଇ ଦେଇଥାନ୍ତେ ନା ନହେଲେ ମ୍ୟାଥଓରା ସବୁ ଉପରେ ଉଡିବ।
ଠିକ କହିଲେ ସେ ତାକୁ ନା ସେ ଖାଇଦେଲା ମାନେ ତାକୁ ପଟି ଲାଗେ ସେଥିପାଇଁ ତ ଦେଲିନି। ମୋର ମୋର ମୁଁ ଆମ ଭାଇ ଭଉଣୀ ଗୋ ଦି ଜଣ ଜେଜା ବାଡିରେ ଯିଏ ଅଛୁ ନା। ଆଉ ତାପରେ ମୋ ସ୍ଵାମୀ ନା ମୋ ସ୍ଵାମୀ ସେମିତି ଦି ଭାଇ ଦି ଭଉଣୀ ଅଲଗା ଅଲଗା ଜାଗାରେ ବାହା ହେଇଛନ୍ତି।
ହୁ କଣ ଜବ କରୁଛନ୍ତି?
ମୋ ସ୍ଵାମୀ ମୋ ସ୍ଵାମୀ କମ୍ପାନୀ ଜବ୍ କରିଛନ୍ତି।
ଓହୋ ଆପଣ ବଡ଼ ନା ଆପଣଙ୍କ ଯା ଯିଏ ସେ ବଡ?
ମୋ ଯା ବଡ ମୁଁ ସାନ ନା।
ହଁ ମିଶିକି ରହୁଛନ୍ତି।
ହଁ ମିଶିକି ରହିବା ହଉନି କାରଣ ତାଙ୍କ କାମ ଅଲଗା ଆମ କାମ ଅଲଗା ଆମେ ସମ୍ ହେଇଗଲା ଯେମିତି ଅମେ ଅଲଗା ରହିବୁ ଆଉ।
ହଁ ହଁ।
କମ୍ପାନୀ ବାଲା ତ ବାହା ରେ ରହିବାକୁ ପଡ଼ିବ ନା।
ହୁଁ ଆଉ ଏମିତି କଣ ପର୍ବପର୍ବାଣି ଆସିଲେ ମିଶିକି ରହିଯାଉଛନ୍ତି ଆଉ।
ହଁ ହଁ ସେମତି ମିଶିକି ରହିବ ଆଉ।
ହୁଁ ହୁଁ। ଆଜି ଚାରି ଭାଇ ଭଉଣୀ ନାହାନ୍ତି। ମାନେ ମୋର ପିଇସି ନାହାନ୍ତି। ମୋ ବାବାହେରିକା ଚାରିଭାଇ ମୋ ବାବା ସମସ୍ତଙ୍କଠୁ ସାନ।
କଣ କହିଲେ?
ମୁଁ କହିଲି ମୋର ପିଇସୀ ମାନେ ମୋ ବାପାଙ୍କର ଭଉଣୀ କେହି ନାହାନ୍ତି ମୋ ବାବା ହେରିକା ଚାରି ଭାଇ।
ଓହୋ।
ତାଙ୍କର ନାଁ ତାଙ୍କର ନାଁ ଆଜ୍ଞା। ହ୍ୟାଲୋ।
ହଁ କୁହନ୍ତୁ କୁହ କୁହ।
ମୋ ଜେଜେପା ଭଲ ପୁରା ମାନେ ବଢ଼ିଆକି ନାଉରା ଦେଇଛନ୍ତି ପୁରା ମାନେ ସମସ୍ତେ ତାର ମଣି ଲାଗିଥିବ।
ହୁଁ।
ଯେମତି କୁଳ ନୀଳମଣି କୁଳମଣି ଇନ୍ଦ୍ରମଣି ଚନ୍ଦ୍ରମଣି ସୂର୍ଯ୍ୟମଣି ଏମିତି। ସମ ସମସ୍ତେ କୁହନ୍ତି ମୋ ଜେଜେଆପାଙ୍କୁ ତମେ ନାଁଉରା କୋଉଠୁ ପାଇଲ?
ଆଛା ଭଲ ଭଲ।
ଆଉ କଣ କୁହ ଆଉ ତମ ମା ଯିଏ ମାନେ ତ ଅଫିସ ପଳେଇଲେ ପୁଣି ରୋଷେଇ ତମ ଘରେ କିଏ କରିବ?
ହୁଁ ବା ମମି କରିକିନା ଯାଇଛି।
ଆଚ୍ଛା କଣ କରିକି ଯାଇଛନ୍ତି ସେ ସକାଳୁ ଭୋର ଉଠି ଯାଆନ୍ତି ଉଠିକି ରୋଷେଇ କରନ୍ତି।
ହଁ ସକାଳୁ ଉଠିକି ରୋଷେଇ କରନ୍ତି ଏ ନହେଲେ ମାନେ ଯେତେବେଳେ ଅ ଲେଟ୍ ହେଇଯାଏ ତାର ସେ ପଳାଏ ମୁଁ କରିଦିଏ କେତେବେଳେ ମୋ ବାବା କରୁଛନ୍ତି। ଏମିତି ଆଉ। ଆମେ ଏମିତି ନକ ଆମେ ଇଚ୍ଛା ହେଲେ କରିବୁନି ବି ବଡ଼ ବାବା ବଡ଼ ମା ହେରିକା ସମସ୍ତେ ଅଛ ସେମାନେ କରିବେ ଖାଇବୁ।
ହୁଁ।
ସେମିତି କିଛି ନାହିଁ ନ କଲେ ଖାଇବୁ କଲେ ବି ଖାଇବୁ। ଯେମିତି ଯିଏ ହଁ ଯେମିତି ଯିଏ ରୋଜଗାର କର କରୁଛି ସିଏ ବି ଖାଉଛି ଜିଏ ରୋଜଗାର ନ କରୁଛି ସିଏ ବି ଖାଉଛି କେହି ଉ ପାସ୍ ରହୁନାହାନ୍ତିି ସେଇ ଭଳିଆ ଆଉ
ହଁ ସେଇଆ।
ମୁଁ ଆପଣଙ୍କୁ ଆଉଥରେ କଲ୍ କରିବି ଆପଣ ରିସିଭ କରିବେ? ମୁଁ କହିଲି ମୁଁ ଆପଣଙ୍କୁ ଆଉଥରେ କଲ କରିବି ଆପଣ ରିସିଭ କରିବେ।
ହଁ କରିବି କିନ୍ତୁ ଏବେ ଟିକେ ମୋ ପାଖରେ
ଓ ଆପଣ ମେସେଜ୍ କରିଦେବେ ମୁଁ କରିଦେବି।
କଣ କହିଲେ ହଁ କରିବିନି କରିବିନି କାହିଁ?
ଆଜ୍ଞା।
ହଁ ହଁ କରିବି ଆଉ ଏ ହ ଆଉ ଆଉ ଶୁଣନ୍ତୁ ଆଉ ଗୋଟେ କଥାଟା କହିଦେଲି ଜଲ୍ଦି ଜଲ୍ଦି, ମୁଁ କଣ କହୁଥିଲି ଆଉ ଆ ସେଠି ବର୍ଷା ତ ହଉଛି, ସେଠି ଆଉ ତମର ହୁଁ, ତମ ଘର ପନିପରିବା ସବୁ କିଏ କିଣନ୍ତି?
କିଣ ଏମ ଆମ ପନିପରିବା ସବୁ ଲାଗେ। ମାନେ ଚାରିଟା ଅ ଦିଟା ବାଡ଼ି ଆମର ଖଳା ଅଛି, ମାନେ ଯୋଉ କୁଟା ଫୁଟା ରହିବା ପାଇଁ, ଆଉ ଦିଟା ବାଡ଼ିରେ ଲାଗେ।
କଣ କଣ ପରିବା ଅଛି ତମର କଳାରେ?
ହଁ ଗୋଟେ ବାଡ଼ିରେ ଲାଗିଛି ଭେଣ୍ଡି ବାଇଗଣ, ଲଙ୍କା, ମକା ଆଉ ଶାଗ ନା ଏମତି କଣ ଗୁରେ ଲାଗିଛି, ଆଉ ସାରୁ ହଳଦୀ ଆଉ ବୋଇତାଳୁ
ଆଳୁ
ଜହ୍ନି, ନା ଆଳୁ ଲାଗେନି, ଜହ୍ନି କାକୁଡି ଏମିତି ସବୁ ଲାଗିଛି।
ଏବେ ତ ଭେଣ୍ଡି ର ମାନେ ହଉଛି ବାଡିରେ ବହୁତ
ହଁ ଏବେ ଫୁଲ ଫୁଟୁଛି?
ହଁ କାହିଁକି ନା ଭେଣ୍ଡିର ଏନା ଦାମ ବହୁତ ମାର୍କେଟରେ
ହଁ ହଁ
ହୁଁ ହୁଁ
ହଉ ଏବେ ରଖୁଛି। ମୁଁ କହିଲି ଏବେ ରଖୁଛି ପରେ କେତେବେଳେ କଥା ହେବା।
ପରେ କେତେବେଳେ କଥା ହେବ ହଁ ଠିକ ଠିକ।
ରଖ।